ହାଲୋ। ହାଲୋ।
ହାଲୋ।
ସାଙ୍ଗ କଣ କରୁଛୁ? ଏଇ ବସିଥିଲି ତୁ କାଣ କରୁଛୁ।
ସୁଇନି ବସିଥିଲି
ଆଉ କଣ ଚା ଫା ପି ସାଇଲୁଣୁ?
ହଁ ମୁଁ ଚା ଫା ପି ସାଇଲିଣୀ ତୁ ପିଇ ସାଇଲୁଣି
ନା ମୁଁ ବି ପିଇନି ମୁଁ କହିଲି ର ତୋ ସହ ଟିକେ କଥା କହିଲି ଏ ପିଇବି ଆଉ
ଆଚ୍ଛା।
ହଁ ଆଉ
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଚା ଫ ପିଉଛନ୍ତି। ନ୍ତି ଆଉ।
ଆଛା ସାନ ଭଉଣୀ? ହଁ ମୋ ଖବର ସବୁ ଭଲ ତୁ ନିଜର କହ।
ହଁ ମୋର ବି ସବୁ ଭଲ। ଆଉ ସାନ ଭଉଣୀ ପଡୁଛି ଆଉ ଟିକେ ଆଉ କଣ କରିବି?
ଆଛା।
ହୁଁ। ଆଉ ତୁ ଖରା ବେଳେ କଣ ଖାଇଛୁ?
ମୁଁ ଖରା ବେଳେ ଭାତ, ଡାଲମା ପାମ୍ପଡ଼ ଏଇ ସବୁ ଖାଇଥିଲି ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ଭାତ ଆଉ ଚିକେନ୍ ତରକାରୀ ଏତିକି ଖାଇଥିଲି।
ଆଛା।
ଆଉ ତୋ ସାନ ଭଉଣୀ ପଢିଲାନି ନା।
ମୋ ସାନ ଭଉଣୀ ଏଇନା ବସିଛି। ଆଟମ
ଆଉ
ଆଉ ସବୁ ଭଲ ତୁ ନିଜେ ରଖ।
ମୁଁ ଏଇ ସବୁ ବା ଆଉ ତୁ ତୁ କଲିକତା ଯାଇଥିଲୁ ବୁଲିଲୁ?
କଣ?
ତୁ କଲିକତା ଯାଇଥିଲୁ ବୁଲି
ହଁ ମୁଁ ଯାଇଥିଲି।
ଆଉ ହାଓଡା ବ୍ରିଜ ଦେଖି
ହୁଁ ତୁ ଦେଖିଛୁ ତୋର ପା ଯିବାର ଥିଲା ଯାଇଥିଲୁ?
ମୁଁ ଯାଇଁକି କେବେଠୁ ପଳେଇ ଆ ମୁଁ ତୋର ସରିଲ ମାନେ ମୁଁ ତତେ କହିନି ଆଉ ମୁଁ ଯେମିତି ଗଲି ନା ଗୋଟେ ସାଙ୍ଗ ଫୋନ କରିଥିଲା ସଇଲା କି ସେ ଯାଇଛି ମୁଁ କଇଲି ମତେ ବି ତ ଆସିଛୁ ସେ କୋଉଠି କଣ ଥିବ ତୋ ନମ୍ବର ବି ପାଇଲିନି। ଆଉ ଫୋନ ନମ୍ବର ପାଇଲିନି ଆଉ। କହିଲି ଛାଡ ତାକୁ ପଛର ନ ହେଲେ କଥା ହେଇ ଆଉ ତୁ ସେଠି ଗଙ୍ଗା ନଦୀରେ ବୋଟ ଫୋଟ ରେ ବସିଲୁ?
କଣ କହିଲୁ?
ମୁଁ କହିଲି ସେଠି ଯୋଉ ଗଙ୍ଗାନଦୀ ଅଛି ସେଥିରେ ବୋଟ ଫୋଟ ରେ ବସିଲୁ?
ନା ଆମେ ବୋଟ ରେ ବସିନୁ।
ଆମେ ବସିଥିଲୁ ସେରେ ବହୁତ ମଜା ଆସୁଛି ଟିକେ ବୋଟ ଚାଲିଲା ବେଳେ ପୁରା ପାଣି ପୁରା ବହୁତ ଭଲ ଲାଗୁଛି।
ଆଛା ସାଇନ୍ସ ପାର୍କ ତୁ ଯାଇଥିଲୁ?
ଏ ନା ଯାଇନି।
ସାଇନ୍ସ ପାର୍କ ଯାଇ ହଁ ଆମେ ସେଇଠି ଯାଇଥିଲୁ। ଭଲ ସବୁ ଥିଲା ସାଇନ୍ସ ଇଏ ର।
ଦେଖିଲୁ? କଣ କଣ ଥିଲା ସ
ସେମିତି ସବୁ ସାଇନ୍ସ ଉପରେ ଥିଲା ଯେମିତି ଅ ଆମେ ଯେମିତି ସର୍ଟ ଭିଡିଓରେ ଦେଖୁନା ଗୋଟେ ମାନେ ପାଣି ପାଇପ ଥିବ ପାଇପ ପାଇପ୍ ଉପରେ ଥିବ ଏଠି ପାଣି ବହୁ ଥିବ। ଦେଖିଲା ବେଳକୁ ଉପରେ କିଛି ନଥିବ ପାଇପ ରେ।
ହଁ।
ସେଇ ସବୁ ଥିଲା ଏକ୍ସପେରିମେଣ୍ଟ ସବୁ ଥିଲା।
ହଁ ଗୋଟେ ହାଡ କଙ୍କାଳ
ଆକ୍ଚୁଲିରେ ହଁ ଏକ୍ଚୁଲିରେ ସେ ଯୋଉ ପାଇପ ପାଇପ୍ ଯୋ ନାଇଁ ନା ପାଇପ୍ ହେଲା ହୁଆଇଟ କଲରର ସେଇ ପାଇପ୍ ଟା ହୁଆଇଟ କଲରର ଥୁଆହେଇଛି ସେଇ ଭିତରରୁ ପାଣି ଜୋ ବହୁଛି ଏମିତି ଲାଗୁଛି ସବୁ ସାଇନ୍ସ ଉପରେ ହେଇଥିଲା।
ଓହୋ।
ଆଉ ମମି ବାବାଙ୍କ ସମସ୍ତଙ୍କ ଦେହ ଭଲ ଅଛି।
ହଁ ସମସ୍ତଙ୍କ ଦେହ ଭଲ ଅଛି। ଆଉ ତମସମସ୍ତଙ୍କ ଭଲ ଅଛି?
ହଁ ଆମ ଏଠି ବି ସମସ୍ତଙ୍କ ଦେହ ଭଲ ଅଛି। ମମିଙ୍କର ଫେର ସେଇ ମାନେ ଦାନ୍ତ ଆଉ ଛାତିର ବାହାରିଲାଣି।
ହଁ ଆଉ ସେଠି ମୁଁ ଶୁଣିଥିଲି ବାହାଘର ସେଠି କାହାର ଗୋଟେ।
ହଁ କାଲି ପା ଯାଇଥିଲି ମେହେନ୍ଦୀ ପାଇଁ।
ନା ଆହୁରି ଗୋଟେ ବାହାଘର କେତେ ତାରିଖରେ ଅଛି ମନେ ପଡୁନି ମାନେ ତା ଙ୍କର ଦି ଭଉଣୀ ଗୋଟେ ଭାଇ। ତାଙ୍କ ବାପା ନାହାନ୍ତି ତାଙ୍କ ବୋଉ ଅଛନ୍ତି।
ଦି ଭଉଣୀ ଗୋଟେ ଭାଇ?
ହଁ ସେ ରହୁଛନ୍ତି ରାଉରକେଲାରେ।
ଜାଣିନିି ହେଇଥିବ। ଆମ ଏଠି?
ହଁ
ନା ତ।
ସେ ରୁହନ୍ତି ରାଉରକେଲାରେ ମାନେ ଆସନ୍ତି ତାଙ୍କ ଗୋଟେ ଝିଅ ବାହା ହେଇଯାଇଛି ବାହା ହେଇ ସାରିଛି ଆଉ ଗୋଟେ ଝିଅ ବାହା ଏଇ ଅଛି କେତେ ତାରିଖରେ ବାହାଘର।
ପୁଅ କଣ ତମେ ସେଇଠି କାର?
ନା ଆମ ଏଠି କାର ନୁହଁ। ମୋ ସାଙ୍ଗ ଜଣେ ହେବ ତାଙ୍କ ବନ୍ଧୁ ସେ କହୁଥିଲା।
ହେଇଥିବ ବୋଧେ ବାହାରୁ ମୁଁ ଜାଣିନି।
ହଁ ସାଙ୍ଗ ଘର ସେଇଠି ତ ମୁଁ ତୋତେ ପଚାରିକି କହିବି ମୁଁ ତ ଜାଣି ନି ତାଙ୍କ ଗାଁ ବିଷୟରେ ଯଦି କଲ କରନ୍ତି ତାକୁ ପଚାରିକି ତତେ କହିବି।
ନା ବି ମୁଁ ବି ତତେ ବୁଝିକି ପରେ କହିମି ମୁଁ ବି ଏବେ ଜାଣିନି।
ହଁ ସେ ମତେ କହିଲା ସେ ତ ମତେ ଜିଣିଛନ୍ତି। ତୁ ତ ଆମ ଘରକୁ ଆସିଥିଲୁ ତାକୁ ଦେଖିଥିଲୁ। ମତେ ସେ ଚିହ୍ନିନାହାନ୍ତି। ମୋ ସାଙ୍ଗ ମୋ ସାଙ୍ଗକୁ ତୁ ଦେଖିନଥିଲୁ?
ତୋ ମୋ ସାଙ୍ଗ କି?
ମୋ ସାଙ୍ଗ ଏ ଯୋଉ ଆସିଥିଲୁ ମୋ ଭାଇ ଜନ୍ମଦିନରେ ମୋ ସାଙ୍ଗକୁ ଦେଖିନଥିଲୁ?
ହଁ ହଁ ହଁ
ସେଇ ତାଙ୍କରି କେହି ବନ୍ଧୁ ଲାଗିବେ ସେମାନେ ଯିବେ। ସେ କହୁଥିଲା। ହଁ ଏଲୁପ
ଜାଣିନି ହେଇଥିବ।
ମୁଁ କଇଲି ରା ମୁଁ କଇଲି ତୁ ତ ଯିବୁ ସେ କହିଲା ମୁଁ ତ ଯିବି ମୁଁ ତ ତାଙ୍କୁ ଚିହ୍ନି ଦେଖେଲେ
ଅହ।
ମୁଁ ଭାବିଲି ତାଙ୍କର ମୁଁ କହିଲି ନା। ତାଙ୍କର ତ ଏମିତି ନାହାନ୍ତି ଭାଇ ଭଉଣୀ ଦିଟା ଗୋଟେ ବା
ହଁ ତାଙ୍କର ତ ସିଏ ହଁ ସେ ଯୋଉ ପୁଅଟା ଥିଲା ସେ ବାହା ହେଇ ସାରିଲାଣି।
ଓହୋ
ଆଉ
ଆଉ ରାତିରେ କଣ ରାନ୍ଧିବା କରିବୁ?
ରାତିରେ ହୁଁ ନା ଇଏ ହବ ପା ପିଠା ଆବ।
ପିଠା କୋଉ କ ପିଠା କରିଛୁ ଏଣ୍ଡୁରି ପିଠା।
ଏଣ୍ଡୁରୀ ପିଠା
ହୁଁ
ହଁ ଆଉ ତୁ କଣ ରାନ୍ଧିବୁ?
ଅଁ ମୁଁ ରାନ୍ଧିବି ଆମର ରୁଟି ଆଉ ତରକାରୀ।
ଆଚ୍ଛା ଆଉ।
ହଁ
ସେ ବଡ ଭଉଣୀ ସେ ସାନ ଭଉଣୀ ନୁହେଁ ନା ତାଙ୍କର ବେଶୀ ଆଟିଟିଉଡୁ। ଆଉ କିଛି କହିଲେନି ମାନେ କଲ ର କିଛି ଆନ୍ସର ଦେଲେନି।
ହଁ
ହୁଁ
ତାଙ୍କ ବିଷୟରେ ଛାଡ଼ ତାଙ୍କୁ ତାଙ୍କୁ ଦେଖିଲାବେଳୁ ମତେ ଚିଡ଼ା ମାଡୁଚି।
ହଁ ପା ଓଲଟା ତାଙ୍କୁ ଭଲ ପାଇଁ ଆମେ ଏତେ କହିଲୁ ତାପରେ ସେ ନି ସେ ମାନେ ନିଜ ନିଜକୁ ବେଶୀ ଓଭର ଭାବି ନଉଛନ୍ତି ହେଲା।
ହଁ ଫେର ମୁଁ ନିଜ ନିଜ ଫେର ଭାବିଲି ନା ଏମତି କହିଲେ ଭୋଉଣୀ ଆଉ କ
ଆବେ ଆମେ ଏମିତି ଭାବୁଚୁ ସେ ଦି ଜଣ ନୁହଁ। ଯଦି ଏତେ ଭାବିଥାନ୍ତେ ସେ କାଲି ହିଁ ମତେ କଲ କରିଦେଇଥାନ୍ତେ କି ଏମିତି ଏମିତି କଥା ସବୁ ଅ ଛି ବୋଲି, ନହେଲେ ଆଜି ଯୋଉ ମୁଁ ଚାରିଟାରେ ମିସକଲ୍ କଲି ସେ କଣ ଅନ୍ଧ ଦେଖିନଥିବ।
ସିଏ ସେମିତି କରୁଛି ଆଉ କଣ କରିବୁ।
ସେ ଗପିିବାର ବ୍ୟସ୍ତବେ ସେଇଥିପାଇଁ
ତାକୁ ଗଲେ ହଁ।
କଣ କହିଲୁ?
ସେ ଗଲେ ତାଙ୍କ ଘରକୁ କଥାବାର୍ତ୍ତା ହବ। ସେ କଣ ପାଇଁ ଫୋନ ଏମିତି କରୁଛନ୍ତି।
ସେ ତ ନିଜେ ଜାଣିଛି ଆମ ଫୋନ ଖରାପ ବୋଲି। ତେବେ ବି ନାଟକ ଏମିତି କଲା ଯେମିତି କିଛି ଜାଣିନି ହେଲା।
ହଁ
ଆଉ
ଆଉ କଣ ପିକନିକ ର ବୁଝିଲୁ କୁଆଡ଼େ ଯିବାର ଥିଲା ପା।
ସେମାନେ କହୁଛନ୍ତି କି ଖରା ଯେମିତି ହୋଉଚି ଯିବା ଏଠିକି ୱାଟର ପାର୍କ ଯିବା ନହେଲେ କ ପୁରୀ।
ହଁ ହଁ ଯିବା। କେତେ ଜଣ ମାନିଲେ?
ଓ କେତେ ଯଣ ମୁଁ ତ କହିଛି ଗ୍ରୁପ ରେ ମେସେଜ କରିଦେଇଛି ସେମାନେ କଣ କହିବେ
ହୁଁ।
ହଁ। ତୋ ଯୋଉ ମ୍ୟାମ୍ ନାହାନ୍ତି ସେଇ ଯୋଉ ମିସ୍। ସେ ମତେ କହିଥିଲେ ଫୋନ କରିବା ନାଗି ମୁଁ ତତେ କହିନଥିଲି ନା?
ହଁ।
ଆଉ ମୁଁ ଆଜି ସେଇ ଚାର ତା ବେଳେ ସେ ଯୋଉ ଓପନ ହୋଉନଥିଲା ତୁ ଯୋଉ କହିଲୁନି ତୁ ତୋ ଆଉ ଜଣେ ସାଙ୍ଗ କିଏ କଲ୍ କରୁଛି କଥା ହବ। ତେବେ ମୁଁ କଲ କଲି ଯେମିତି କିଏ ପୁଅ ପିଲା ଟେ ଉଠେଇଲା। ମୁଁ କହ ସେ କହିଲେ କି ସେ ବାହାରେ ଯାଇଛନ୍ତି ମୁଁ କହି ମୁଁ କହିଦେଲି କି ହଉ ସେ ଆସିଲେ କହିଦେବେ ମୁଁ କଲ୍ କରିଥିଲି କହିଦେଇକି କାଟିଦେଲି।
ସେ ଆସିଥିଲେ ଆମ ଘ ପାଖକୁ।
ଆସିଥିଲେ?
ହଁ ଆସିଲେ ମୁଁ କଥା ହୋଉଥିଲି ଜଣଙ୍କ ସହିତ। ଆଉ ସେ କା ମୁଁ ଡାକୁଥିଲି ମୋ ବୋଉଣୀକୁ ସେ କହିଲେ କି ଉଁ ଏ କୁଆଡେ ଗଲା ମୁଁ ଲୁଚି ଗଲି।
କଣ?
ସେ କହିଲେ କି ରୋଜି କୁଆଡେ ଗଲା ମୁଁ ଲୁଚି ଗଲି।
କଣ ପାଇଁ?
ମୁଁ ସେ ଛାତ ଉପରେ ଠିଆ ହେଇକି ଆମ ମୋବାଇଲ ଶୁବୁ ନଥିଲା ଇୟାର ଫୋନ ରେ କଥା ହୋଥିଲି।
ଓହୋ ସେଇତି ପାଇଁ ଆଛା। ତାଙ୍କ ଭଉଣୀ ଭଉଣୀ କେହି ଆସୁଛନ୍ତି କି?
ହଁ ହଁ ଆସିଛନ୍ତି ତାଙ୍କ ଭୋ ତା ଭଉଣୀଙ୍କ ଅ ଯା ସବୁ ଆସିଛନ୍ତି।
ହଁ ଆଛା ମୁଁ ସେ ଷ୍ଟୋରି ପକେଇଥିଲେ ଦେଖିଥିଲି।
ଓହୋ ଆଉ
ଆଉ ସବୁ ଭଲ କଣ?
ଫାଷ୍ଟ ଫୁଡ ରୁ କଣ ଭଲ ଲାଗେ?
ଫାଷ୍ଟ ଫୁଡ। ଚାଉମିିନ ମୋମୋ ସବୁ ତ ଭଲ ଲାଗେ।
ଫାଷ୍ଟ ଗୁଚୁପ ଚୁପ୍ ତାପରେ ଯା।
ହଁ ଫାଷ୍ଟ ଗୁପଚୁପ୍। ତାପରେ ଚାଉମିନ ତାପରେ ମୁଁମୋଜ।
ତତେ ସେଗୁଡା ଭିତରୁ ତତେ କୋଉଟା ଭଲ ଲାଗୁ?
କୋଉଟା ସବୁଠୁ ବେଶୀ ଭଲ ଲାଗେ।
ମାନେ ତୋତେ ରାନ୍ଧିବା ଆସେ କୋଉଟା।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
ହ ।
ଆଉ ଆମେ ଥରେ ଗୁପଚୁପ୍ ଟ୍ରାଏ କରିଥିଲୁ ରାନ୍ଧିବା। କିନ୍ତୁ ହେଲାନି ମାନେ କେ ଅଳ୍ପ ଫୁଲିଲା ଆଉ ସବୁ କିଛି ହେଲାନି ମାନେ ପଡିଗଲା। ନହେଲେ ଆମେ ଚାଉମିିନ ବି କରିଥିଲୁ କିନ୍ତୁ ଭଲ ସେମିତି ଦୋକାନ ବଢିଆ ହଉନି।
ଆମେ ବି ଥରେ